ହାଲୋ। ହଁ ଭାଇ ଶୁଭ ସକାଳ।
ହଁ ଭାଇ ଶୁଭ ସକାଳ ଆପଣଙ୍କୁ ବି।
ହୁଁ ଆଉ।
ଆଉ ଭାଇ ମୋ ଭଏସ ଆସୁଚି। ମୋ ଭଏସ ଆସୁଚି ଭାଇ। ହଁ ହଁ, ଠିକ ଅଛି ହଁ ଭାଇ ବର୍ତ୍ତମାନ ମୁଁ ଟିକେ ବାହାରେ ବୁଲୁଚି। ଆଉ ଆପଣ?
ହଁ ହ ମୁଁ ଅଛି। ଏଟା ଆବେ ବାଇ ପ।
ଭାଇ ଟିକେ ଆପଣଙ୍କ ବ
ଅଛି ବସିଥିଲି ଟିକେ ପବନ ଟିକେ ଖୋଲା ପବନ ଟିକେ।
କୋଉଠି ଭାଇ ମାନେ କଣ କି ଘର ବାହାରେ ବସିଥିବେ। ହାଲୋ। ହାଲୋ। ହଁ ଭାଇ ମାନେ କଣ କି ଟିକେ ନେଟୱାର୍କ ଇସୁ ଆପଣଙ୍କର ରହୁଚି।
ମୁଁ କୁଆ ଯାଉଚନ୍ତି କି ଏଇଆ କହୁଥିଲି।
ନାଇଁ ନାଇଁ ମୁଁ କୁଆଡେ ଯାଉନି ଭାଇ, ମୁଁ ବର୍ତ୍ତମାନ କଣ କି ବାହାରେ ଏକା ବସଚି। ଏପଟେ କଣ କି କି ମାନେ କଣ କି ଯେ ଏ ଚଳପ୍ରଚଳ ହଉଚି ତ ସେଥିପାଇଁ ସା କଣ କି?
ଅହୋ ସେଇଥିପାଇଁ ସାଉଣ୍ଡଟା ବଧେ ଆସଚ ହୁଁ। ଆଉ କଣ ଆଜି ରବବାରରେ କଣ କୁଆଡେ? ହଁ କୁଆଡେ କଣ ଯାଉ
ର ରବବାର ହଉ ହଁ ଭାଇ ମାନେ ଯେମିତି ସ କଣ କି ଆଜି ଟିକେ ବେ ମାନେ କଣ?
ଉଁ।
ହାଲୋ।
ହଁ ହଁ ଆଜି ରବାରେ କୁଆଡେ ଯାଉ
ହଁ ଭାଇ ରବିବାରରେ ନାଇଁ ଭାଇ ରବିବାରରେ ମୋର ସେମିତି କିଛି ଯୋଜନା ନଥାଏ ମାନେ କଣ କି ଯେମିତି ସବୁଦିନ ମୋର କଣ କି ଯଦି ଯେତେବେଳେ ଫ୍ରିଟାଇମ ରେ ବୁଲାବୁଲି ଆଉ କହିଆକୁ ଗଲେ କଣ କି ଟିକେ ଆସି ଘରେ ପଶିବା ଏଇ ଦିନ ବି ସେମିତି କିଛି କଣ ତାପରଦିନ କି ବର୍ତ୍ତମାନ ମାନେ କଣ କି ଯେହେତୁ ମତେ କଣ କି ଆ ମାନେ କଣ କି ବହୁତ ସମୟ ଛୁଟିରେ ପଡିଗଲିଣି ତ ବ ର୍ତ୍ତମାନ କଣ କି ମତେ ସବୁଦିନ କଣ କି ଟିକେ ମାଉଁନ୍ଦିଆ ମାଉଁନ୍ଦିଆ ଲାଗୁଛି।
ଓହ ବୋରା କଣ ଚାକିରି ବାକିରି କରୁଚନ୍ତି କି?
ପ୍ଲାନ ଅଛି ନା କଣ? ନାଇଁ ନାଇଁ ଭାଇ ଚାକିରି କିଛି କରୁନି। ଆମର କଣ କି ମୁଁ କଲେଜରେ ପଢେ ତ କଲେଜ ଟା ଛୁଟି ଅଛି। ଭାଇ ଛାତ୍ର ଜୀବନ ମୋର ହୁଁ। ଭାଇ ଆପଣଙ୍କର ଚା ଆପଣ କଣ ଚାକିରୀ କି? ହଁ ମୁଁ ପଢୁ
ହଁ ମୁଁ ଏବେ ସର୍ଭିସ୍ ରେ ଅଛି।
ହଁ ହଁ ଭାଇ ସର୍ଭିିସରେ ଆଉ। ହଁ ହଁ ଠିକ ଅଛି ଭାଇ ତାହେଲେ ଆଜି କଣ କି ମାନେ କଣ କି ସପ୍ତାହ ଶେଷକୁ ଛୁଟି ଟିକେ ମିଳିଥିବ ତ ଆପଣଙ୍କର ତ ଆଜି କି ଯୋଜନାଥିବ କଣ କିଛି ଖିଆପିଆ କି ବୁଲାବୁଲି କଣ କରୁଛନ୍ତି।
ନାଇ ପରେ ଗଲେ ଟିକେ ଯିବା ଟିକେ ଆମ ପାଖେରେ ହିଁ ବା ଏଇ ପାର୍କ ଟିକେ ଯିବା ଟିକେ ବୁଲାବୁଲି କରିକି ଆସ୍ ସିବା ଟିକେ ଉଁ ହୁଁ ସେ ପାର୍କଟା ନୂଆ କ୍ରି ହଉଛି ଆମ ଗାଁଠି।
ହଁ ହଁ ଠିକ ଅଛି ଭାଇ ହଉ ହଉ।
ଗଛା ଦଳି ବସିବା ଟିକେ ପାର୍କ ରେ ଟିକେ ଉପର ବାଲା ସନ୍ଧ୍ୟା ବେଳେ ଟିକେ ପାର୍କ ଟା ଟିକେ ଭଲ ଲାଗେନା। ଆଉ ଆପଣଙ୍କର କଣ ସେମିତି ପାଖରେ କଣ ସୁବିଧା ଅଛି ବୁଲାବୁଲି ପାଇଁ।
ଭାଇ ମୁଁ ତ ଗାଁ ରେ ରହିଲା ପିଲା ମୋ ଗାଁ ଆମ ଗଁରେ ସେମିତି କିଛି ସୁବିଧା ନାହିଁ ଯଦି ଆପଣ ଚାହିଁବେ ତ ଏପଟେ କଣ କି ଭଲ ପ୍ରାକୃତିକ ପରିବେଶ କଣ କି ଭଲ ଅଛି ମାନେ କଣ କି ପାହାଡ ଅଛି ଏପଟେ ନଦୀ ଅଛି ଯଦି କଣ କି ଆପଣ କହିବାକୁ ଗଲେ କଣ କି ଜଳ କ୍ରୀଡ଼ା କରିବାକୁ ଇଛା ମାନ କହକ ଯଦି ନଦିରେ ଆପଣ ନଦୀ ପଟେ ଯାଇପିବେ ଯଦି କ କି ପାହାଡ ଚଢିବାକୁ ଇଛା ହବ ଭଲ କଣ କି ଗଛମୂଳ ଦେଖିବାକୁ ଇଚ୍ଛା ହବ କହିବାକୁ ଗଲେ କଣ କି ଭଲ ଫଳମୂଳ କଣ ଖାଇବା ଅଛି ଆମ୍ବ ତୋଟା ଅଛି ଜାମୁକୋଳି ଗଛ ଅଛି ପିଜୁଳି ଅଛି ବରକୋଳି ଏମିତି ସବୁ ଆପଣ ଖାଇ ପାରିବେ ଆଉ ଭାଇ ସେମିତି କିଛି ମାନେ ଆକର୍ଷଣୀୟ ପାର୍କ ଉଦ୍ୟାନ ମାନେ କଣ କି ବଶେଷ ଆମର ଗାଁରେ ନାହିଁ। ହ୍ୟାଲୋ
ଏବେ ତ ହଁ ଏବେ ତ ଜାମୁକୋଳି ଆପଣଙ୍କୁ ମିଳିଥିବ?
ହଁ ହଁ ସେମିତି ମାନେ କଣ କି ଆମ ଗାଁ ଟା ଭାଇ କଣ କି ଅତି ମାନେ କହ କି କ୍ଷୁଦ୍ର ଗ୍ରାମ ତ ମାନେ ଖା କଣ କି ପ୍ରାକୃତିକ ପରିବେଶର ଆକର୍ଷଣ ଛାଡିଲେ ଏଠି ଆଉ ଯେମିତି ଭାଇ କିଛି ମାନେ କୃତ୍ରିମ ଜିନିଷର କିଛି ନାହିଁ ଏଠି।
ହଁ ନା ମୁଁ ସେମିତି ଆମେ ଯଦି ଦେଖିବା ପ୍ରାକୃତିକକୁ ଛାଡିଦେଲେ କୃତ୍ରିମର କଣ ଅଛି? ଯଉଠି ପ୍ରାକୃତିକର ଅଭାବ ଅଛି ସେଠି ହିଁ କୃତ୍ରିମର ତିଆରି କରାଯାଉଛି। ଯୋଉଠି ପ୍ରାକୃତିକ ଜିନିଷ ମେଲା ସେଠି କୃତ୍ରିମ କଣ ଦରକାର କୁହନ୍ତୁ ମୋତେ ଜଣେ ଲୋକଟେ ଯ ଯି ମୁଁ କହୁଛି ସେ ବଣର ଫଳମୂଳ ପାଇଲା ସେ ଆମ୍ବ ପାଇଲା ପିଜୁଳି ପାଇଲାଉ ମୁଁ କହୁଛି ବିଭିନ୍ନ ପ୍ରକାର ଭେରାଇଟି
ହ୍ୟାଲୋ
ଭାଇ ଆପଣଙ୍କ ଭୟସ ଟା ଟିକେ
ଆ ସେଉ ଗଛ ଲଗେଇଛି ଏଇଗୁଡାକ ସେଠି ତା ଜୀବନରୁ ଆଇିଲଲା ସେ କାହିଁକି ବାଡି ପ ସେ ତାମାନେ କେମିକାଲ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ
ଭାଇ କୁହନ୍ତୁ ମାନେ କଣ କି କଣ କହୁଥିଲେ କଣ୍ଟିନ୍ୟୁ କରନ୍ତୁ ଭାଇ ହଁ ଭାଇ ଶୁଭିଲା ହଁ ଭାଇ ଟିକେ ଟିକେ ଆପଣଙ୍କ ଭଏସ ଟା କଣ କି ଅପ୍ ଡାଉନ୍ ଶୁଭୁଛି ତ ସେଥିପାଇଁ କଣ କି ହ୍ୟାଲୋ ହ୍ୟାଲୋ କହିଦେଲି
ହଉ ହଉ ଠିକ ଅଛି ଆଉ କଣ ହଉଛି କି ଆପଣଙ୍କ ଆଡେ ଯଦି ଜଙ୍ଗଲ ଅଛି ତ ଆପଣ ଦେଖନ୍ତୁ ପଣସ ମିଳିବ, ଆମ୍ବ ମିଳିବ, ପିଜୁଳି ମିଳିବ ଏଇ ସବୁ ଫଳ ଗୁଡା ଜାମ୍ବୁ ହେଲା ଆମର ଚାର କେନ୍ଦୁ ଏଇ ଯୋଉ ଜିନିଷ ଗୁଡା ଅଛି ଜଙ୍ଗଲୀ ଜିନିଷ ଗୁଡା ଯୋଉଟା କି ଆମେ ମାନେ ଖାଇବା ନିହାତି ଦରକାର ଭଗବାନ କାହିଁକ ସେ ଗୋଟେ ଋତୁରେ ଆମ୍ବ ଦେଇଛନ୍ତି ତ ଗୋଟେ ଗୋଟେ ଋତୁରେ କାହିଁକି ସେ ତାମାନେେ ଜାମ୍ବୁ ଦେଇଛନ୍ତି ଗୋଟେ ଥରକରେ ତ ସବୁ ଦେଇ ଦିଅନ୍ତେ ଗୋଟେ ଗୋଟେ ଋତୁରେ ହିଁ ସବୁ ସରିଯାନ୍ତା ତାର ତ ଋତୁ ଅନୁସାରେ ଆମେ ତିଆରି ହେଇଛୁ ଯେମିତି ଆମେ ଏଇ ଏଇ ଋତୁରେ ଏଇ ଜିନିଷ ଖାଇବା ତ ଆମ ଶରୀର ରହିବ ଆଉ ଯୋଉ ଆମେ
ଠିକ କଥା ଭାଇ
ଗଲା ସେଓ କେଜିଏ ନେଇ ଆସିଲା ଡାଳିମ୍ବ ଟିକେ ନେଇ ଆସିଲା ଆଉ କଣ ନେଇ ଆସିଲା କରି ସେଇଟାକୁ ତାମାନେ କୃତ୍ରିମ ଉପାୟରେ ବୁଝଉଛନ୍ତି କିନ୍ତୁ ଆପଣ ସେଠି ତାମାନେ ଭଲ ଖାଦ୍ୟ ଟିକେ ମିଳୁଛି
ଆ ଯେପରି ଭାଇ କଣକି ଆଜି କାଲିକ ଲୋକମାନେ ଫ୍ରିଜ ରେ କଣ କି ଷ୍ଟୋର ହେଇକି ର ରଖାଯାଇଥିବା ସେ ଆର୍ଟିଫିସିଆଲ କଣ କି କଲର ଲଗା ଫଳ ମୂଳକରୁ ପିଇବାକୁ ପସନ୍ଦ କରନ୍ତି କିନ୍ତୁ ପ୍ରାକୃତିକ ଆମ୍ବକୁ ଗ୍ରାଇଣ୍ଡିଙ୍ଗ କରିକି ତାର ନାଚୁରାଲ ଜୁସ୍ ପିଇବାକୁ ଲୋକଙ୍କୁ ଟିକେ ମାନେ କଣକି! ମାନେ କଣ କି! ଭଲ ଲାଗେ। କାହିଁକିନା କେଉଁକି, କିଏ ଗଦାଟେ ଆମ୍ବ ଆଣିବ? ଗ୍ରାଇଣ୍ଡିଙ୍ଗ କରିବ। ତାକୁ ଜୁସ୍ କରିକି ପିଇବ। ତାଠୁ ଭଲ ଦୋକାନରୁ କିଣିଦବ। ଦୋ କାନରେ କଁ କି ମିଳୁଥିବା, ହ୍ୟାଲୋ! ହେଲେ ଭାଇ ଦୋକାନ ରେ ମିଳୁଥିବା, ଜୁସ ର କଣ କି କେବଳ କହିବାକୁ ଗଲେ, କଣ କି ହାନିକାରକ! ହାନିକାରକ କଣ କି? ବ୍ କଣ କି? ବ ମାନେ କଣ କି? ମୂଲ୍ୟ ଛାଡିଲେ ଆଉ କିଛି ନୁହଁ। ଠିକ୍ କଥା ଭାଇ ହେଲେ ଭାଇ କହିଲେ ବା ପ୍ରାକୃତିକ! ଫଳ ଏବଂ ପ୍ରାକୃତିକ ଫଳର ରସ ଦେହ ପାଇଁ ଭଲ, ଏବଂ ପାଟି ମଧ୍ୟ ସ୍ଵାଦ ପାଇଁ କଣକି ଠିକ୍ ଅଛି। ହେଲେ ଭାଇ କୃତ୍ରିମ ରସ କେବଳ କହିବା କଲେ, କଁ କି କଁ କି ପାଟି ସ୍ୱାଦ ପାଇଁଠିକ୍। କିନ୍ତୁ ଦେହ ପାଇଁ ସେଟା କୌଣସି କହିବାକୁ ଗଲେ, ବିଷାକ୍ତ ଜିନିଷଠୁ କମ୍ ନୁହଁ।
ଆଗେ, କୃତ୍ରିମଟା କେତେ ମାନେ ହ୍ୟାଲୋ! ହ୍ୟାଲୋ! ହଁ ହଁ। ଫୁଟା।
ହଁ ଭାଇ ଶୁଭିଲା ଶୁଭିଲା, ମତେ ଶୁଭୁଛି ଭାଇ କୁହନ୍ତୁ।
ହଁ ହଁ ଯେମିତି ତାମାନେ, ପ୍ରାକୃତିକ ଜିନିଷରେ ଯୋଉଟା ରହିବା କେମିତି ପାଇବା, କୃତ୍ରିମରେ ଆମେ କଣ ପାଇବା? ସେମାନେ ତାମାନେ କୃତ୍ରିମରେ ଯେକୌଣସି ଗୋଟେ ଆମର ପ୍ରୋଟିନ୍ ପାଉଡର କଣ? ସୁଗର ଅଧିକ ଥିବ, ନହଲେତ ଫ୍ୟାଟ ର ପରିମାଣ ଅଧିକ ଥିବ ଏମିତି ରହୁଛି। ନା ଆଉ ଆମର ଧର ନେଚୁରାଲ ଯୋଉଟା ହେଲା ଆମ୍ବ ହେଲା, ପଣସ ହେଲା ସେ ଏଠି ଯେଉଁ ଜିନିଷ ଯେତିକି ମାତ୍ରାରେ ରହିବା କଥା, ଧର ଆମେ ପନିପରିବା ଖାଉଛେ, ତ ପନିପରିବାରେ ଧର ଭି ଭିଟାମନ୍ କୋଉଠି ଏ ଅଛି, କୋଉଠି ବି ଅଛି, କୋଉଠି ମା ମାଛ ମାଂସରେ ଆମେ ଭିଟାମିନ୍ ପାଉଛୁ। ପୁଷ୍ଟି ସାର ଡାଲି ଖାଉଛୁ, ତ ସେମିତି ଆମର ଯୋଉ ସେ ଶ୍ୱେତ ସାର, ପୁଷ୍ଟି ସାର ଏଇଗୁଡାକ ଯୋଉ ରହିଲା ଖଣିଜ ଲବଣ, ଆମେ କାକୁଡି ଖାଉଛୁ ଖରା ଦିନ କାହିଁକି? କାକୁଡିରେ ଜଳୀୟ ଅଂଶ ଅଧିକ ଅଛି ବୋଲି ଆମେ କାକୁଡି ଟା ଖାଉଛୁ। କାକୁଡି ହେଲା, ତରଭୁଜ ହେଲା କିମ୍ବା ଆମର ଆଖୁ ରସ ଏଗୁଡା ଆମେ କାହିଁକି ପିଉଛୁ। ସେଇ ଜିନିଷଟା ତମେ ଠିକ୍ ସେ ମିଳିପାରିବ ବୋଲି, ହେଲେ କଣ କରିବା ଆମେ? ତ ନିଜେ ହିଁ ପରିବେଶକୁୁ ନଷ୍ଟ କରୁଚୁ। ଆଉ ସେ ସବୁ ଜିନିଷ କଣ ସଠିକ୍ ମାତ୍ରାରେ ମିଲି ପାରୁଛି?
ଠିକ୍ କଥା କହିଲେ ଭାଇ। ତାପରେ ଶେଷରେ କହିବା ଗଲେ କଣ କି ଯେତେବେଳେ ଫଳ କଣ କି ସଠିକ ମାତ୍ରାରେ ଏବଂ ସଠିକ ମାନେ ସ୍ଵାଦ-ଦ -ସ୍ଵାଦରେ ମିଳିବନି? ତାକୁ ଶେଷରେ କୃତ୍ରିମ ଉପାୟରେ ଇଞ୍ଜେକ୍ସନ ଦେଇ କି ନହେଲେ ତ କହିବା ଗଲେ କେମିକାଲ ପ୍ରୟୋଗ କରିକି, ବଡ କରା ହଉଛି। ଯାହାକି କହିବା ଗଲେ କଣ କି ଖାଇବା ଯାହା ନ ଖାଇବା ତାହା।
ହୁଁ, ସେମିତି ହଉଛି। ଆମେ ଖା ଆମେ ଖାଲି ଦେଖୁ। ଖୁନୁ ବୋଲି ଆମେ ଖାଇ ଦଉଛୁ। ସେଇ ଜିନିଷକୁ ହେଲେ, ଆମେ ଯେତେବେଳେ ଜା-ଜାଣୁଚୁ
ହଁ, ତରଭୋଜ ଟେ ଖାଇବାକୁଇ୍ଛା ହଉ ଥିବ। ତାହା କୃତ୍ରିମ ହଉ ପ୍ରାକୃତିକ ହଉ କିଏ ବା କଣ କିଏ? ଏତେ ଧ୍ୟାନ ରଖୁଛି। ଛା ହଉଛି ଚାଲ ଖାଇଦବା। ହେଲେ ଭାଇ କଣ କି! ମାନେ କଣ କି ଆମେ ନି-ନ୍ ଚି କି ପ୍ରକୃତି ରୁ ଯେହେତୁ ଆମେ ତିଆରି, ଆମେ ଯେତିକି ପ୍ରକୃତି ସତ ଜଡିତ ହେଇକି ଖାପ୍ ପଖଇକି ଚଳିବା ସେତିକି ତ ସୁସ୍ଥ ଆଉ ନିରୋଗ ରହିବା। ଆଉ ଯଦି କେବଳ କହିବା ଗଲେ କଁ କି କୃତ୍ରମ ଉପରେ ହିଁ ମାନେ କଁ କି ନିର୍ଭରଶୀଳ ରହିବା। ତାହା ମଧ୍ୟରେ ଦେହ ପ୍ରତି ହିତକାରକ ନୁହଁ। ହାନି କାରକ ସାଜିବ।
ବାଧ୍ୟ। ଆମେ ଧର କୌଣସି ଗୋଟେ ଜିନିଷଡେ, ଆମେ ଧର ଗୋଟେ ମାଟିର ଗୋଟେ ଜିନିଷ ତିଆରି କରିଚୁ। ସେ ମାଟି ଜିନିଷଡା ତିଆରି ହେଇଛି। ସେ ମାଟି ସହିତ ଯଦି ରହିଲା, ତାହାର ଠିକ୍ ଅଛି। ସେ ଯଦି ରହିବ, ପାଣି ସହିତ ମିଶିବ। ତ ତାର ଅବସ୍ଥା କଣ ହବ? ସେ ତ ବିଲୀନ ହେବ ହିଁ ହେବ ନା। ଆଁ, ତ ଆମର ଶରୀର ଯେ ତ ଉତରେ ତିଆରି ହେଇଛି। ତ ଭଗବାନ ଆମକୁ ଖାଇବା ପାଇଁ ବି ସେ ତିଆରି ଯୋଗେଇ ଦେଇଛି ସବୁ ଜିନିଷ। ଆମେ ଖାଲି ତାହାକୁ ଆକ୍ଚୁଆଲି ବ୍ୟବହାର କରିକି ତାହାକୁ ବଢେଇକି ଖାଇବା କଥା। ଭଗବାନ କଣ ତିଆରି କରୁନାହାଁନ୍ତି। ଖାଲି କଣ ମଣିଷକୁ ତିଆରିି ଥୁଇ ଦେଇଛନ୍ତି। ସେ ମଣିଷ ତିଆରି କଲେ। ସେ ଖାଇବ ବୋଲି ଗଛ, ଲତା, ପାଣି, ପବନ ବଞ୍ଚିବା ପାଇଁ ସେ ସବୁ ଜିନିଷ ତମେ ତିଆରି କରିଛି କୋଉ ଜିନିଷକୁ ସେ ଛାଡିିନି ଯେ ମଣିଷ ଚଳି ପାରିବନି। ହେଲେ ଆମର କଣ ହେଉଛି ଆବଶ୍ୟକତାକୁ ଆମେ ଅଧିକା ବଢେଇ ଦଉଛୁ ଆମର ଦରକାର ନଥିବା ଜିନିଷ ବି ଏଇ ଜିନିଷ ସେ କରିଛି ତ ମୁଁ କରିବା ମୁଁ କାହିଁକି କରିବିନି ସେଇ ଜିନିଷ ହେଲା ମୁଁ ଏଇଟା କରିବି ସେ ଏତିକି ଥର ମୁଁ ବି ତିଆରିିବି ଏଇ ଯୋଉ ଏବେ ଯୋଉ ଚାଲି ନାହିଁ କି ଯୋଉ ଆମର ତାମାନେ କହିବାକୁ କ ଯୋଉ ତାମାନେ ଗୋଟେ କଣ କୁହାଯିବ ୟାକୁ ତାମାନେ ଗୋଟେ ଟକ୍କର କୁହାଯିବ ତାମାନୋନେ ସେ ବାସ୍ ଇର୍ଷା ମୂଳକ ପ୍ରତିଯୋଗିତା ଏଇ ପ୍ରତିଯୋଗିତା ତାରେ ହିଁ ମଣିଷ ର କ୍ଷତି ହଉଛି।
ହଁ ଭାଇ ମାନେ ପରସ୍ପରକୁ କେବଳ ମାନେ କଣ କି ତୁଳନା କରନ୍ତି ମାନେ କଣ କି ସିଏ ଏଇଟା କଲା ମାନେ ମୁଁ ଏଇଟା କରିବ ମାନେ କ କି ଭାଇ ନିଜର କହିବାକୁ ଗଲେ କଣି ସାମର୍ଥ୍ୟ କି ତମେ କାମ କରିବା କଥା ଅନ୍ୟ ସହ ତୁଳନା କରିବା କାହା ଦରକାର ନାହିଁ ଯେପରି ଭାଇ ଚନ୍ଦ୍ର ଆଉ ସୂର୍ଯ୍ୟ ଚନ୍ଦ୍ର ଯେପରି ରାତିରେ କହିବାକୁ ଗଲେ କଣି କାର୍ଯ୍ୟକାରୀ ସେପରି ସୂର୍ଯ୍ୟ ଦିନ ବେଳେ କାର୍ଯ୍ୟକାରୀ ନା ସିଏ ତାଠୁ କମ ଅଛି ନା ଇଏ ତାଠୁ ଅଧିକ ସେମିତି ମଣିଷ ପ୍ରତ୍ୟେକ ମଣିଷ ଭିନ୍ନ ଭିନ୍ନ ପ୍ରକାର ଅତିଥି କାହାର କଉ ସାମର୍ଥ୍ୟରେ ଅଧିକ କ ହଁ ଭାଇ ମାନେ କହ କି କିଏ କୋଉ ସାମର୍ଥ୍ୟ ରେ କୁଶଳୀ ଥାଏ ମାନେ କଅଁ କି କିଏ ଘୋଡା ଚଢିବାରେ କୁଶଳୀ ଥାଏ ତ କିଏ ଦୌଡିବାରେ କୁଶଳୀ ଥାଏ ତ କିଏ ପାଠ ପଢିବାରେ କୁଶଳୀ ଥାଏ ତ କିଏ ତ ଯେମିତି ଯିଏ ଯୋଉ ପ୍ରତ୍ୟକ କ୍ଷେତ୍ରରେ କୁଶଳୀ ତ ସେ ସେଇ ପ୍ରକାର କାମ ନ କରିକି ତାର ବିପରୀତ କାମ କରିବାକୁ ଚେଷ୍ଟା କରନ୍ତି ଯାହା ଫଳରେ କଣ କି ମଣିଷ ଉୁଁ କ୍ଷତି ଆଡକୁ ଗତି କରିଥାଏ।
ତା ରସ୍
ହ୍ୟାଲୋ।
ଆନି କଥା ମଣିଷ ସପାରିବନି କହୁଛି ଆମେ ଯଦି ବିପରୀତ ଦିଗରେ ଯିବା ଆମେ ପାଣିର ଯେଉଁ ଦିଗରେ ପହଁରିବା କଥା ଯଦି ପହଁରିବା ଆମେ ଯଦି ପାଣି ଆମେ ଯଦି ତଳ ଉପରକୁ ପହଁରିବା ତ ଆମେ କଣ ଲାଗିପାରିବା କେବେ ଉପରକୁ ଯାଇପାରିବା। ଆମେ ଯଦି ପାଣି ର
ତା ପାଇଁ ମାନେ ପାଣି ହଁ।
ଲାଗିଯିବ।
ପାଣି ଯୋଉ ସୁଅରେ ବୋହୁଛି ଭାଇ ଆମକୁ ସେଇ ସୁଅରେ ବୋହିବା ଦରକାର ବିପରୀତ ଦିଗ ସୁରେ ବୋହିବାକୁ ଚେଷ୍ଟା କରିବା ବୋହି ପାରିବାନି ଓଲଟା କହହା ଗଲେ କଣ କି ତ ସ୍ୱର ଆମେ ଓଲ୍ଟା ବିପରୀତ ଦିଗରେ ପହଁରିବା। ହଁ ବର୍ତ୍ତମାନ ଭାଇ ଆପଣଙ୍କ ସହ କଥା ହେଇକି ମୋତେ ବହୁତ ଭଲ ଲାଗିଲା ଆପଣ ବହୁତ ଭଲ ମାନେ କଣ କି କଥା କହୁଥିଲେ ଆପଣଙ୍କ ମତାମତ ବି ସଠିକ ଥିଲା। ମୁଁ ଆଶା କରୁଛି ଆପଣଙ୍କ ଦିନ କୁଶଳ ମଙ୍ଗଳ ହଉ ମୁଁ ରଖୁଛି ଭାଇ ବର୍ତ୍ତମାନ।
ହଉ ରୁହନ୍ତୁ।